ଆଜ୍ଞା।
ନମସ୍କାର।
ଆଜ୍ଞା ଆଜ୍ଞା କଣ କରୁଛନ୍ତି? କଣ କରୁଛନ୍ତି?
ଆପଣ କୋଉଠି ରୁହନ୍ତି?
ମୁଁ ଏଇଠି ବସିଛି ଆଉ। ଆପଣ?
ଆପଣ କଣ କରୁଚନ୍ତି? ଆପଣ କଣ କରୁଛନ୍ତି? ଖାଇସାରିଲେଣି?
ହଁ ଖାଇସାଲିଣି।
ଅଁ, ହଁ ଆଉ କୁହନ୍ତୁ ଆପଣଙ୍କ ସେପଟରେ ଖରା କେମିତି? ବେଲେ ଆପଣଙ୍କ ସେପଟରେ ଖରା କେମିତି ହଉଛି? ହାଲୋ। ହ୍ୟାଲୋ, ହ୍ୟାଲୋ। ମୁଁ କହିଲି ଆପଣଙ୍କର ସେପଟରେ ଖରା କେମିତି ହଉଛି? ହାଲୋ। ଆପଣଙ୍କର ସେପଟରେ ଖରା କେମିତି?